ହଁ ହଁ କୁହ।
ହାଲୋ ସାଙ୍ଗ କଣ କରୁଥିଲ। କାମ ସବୁ ସରିଗଲା। ଆଉ ଆଉ ତମ ଦେହ ଭଲ ଅଛି।
ହୁଁ ଭଲ ଅଛି।
ଆଉ କଣ ଖାଇଥିଲ ଆଜି।
ଆଜି ଭାତ ତରକାରୀ ଡାଲମା ଭଜା ଆଉ।
ହୁଁ। ଆଉ କୁଆଡ଼େ ଯାଇନ ଆଉ ମୁଁ ଖାଇଥିଲି ବିରିୟାନୀ ବିରିୟାନୀ ମୋ ଅଫିସ ତିଆରି କରିଥିଲେ ମୁଁ ବିରିୟାନୀ ଦେଇଥିଲେ ମୁଁ ଖାଇଛି ବିରିୟାନୀ।
ବଢିଆ ଆଉ।
ଆଉ ବଢିଆ ଜିନିଷ ଖାଇଥିଲି ଆଜି ମତେ ବହୁତ ଭଲ ଲାଗିଲା ସେ ବିରିୟାନୀ ଖାଇକି। ଆଜି ଯାଇଥିଲି ଆଜି ସେଣ୍ଟର ଯାଇଥିଲି। ସେଣ୍ଟର ସେଠାରେ ଯାଇଥିଲି ହାଁ ସେଣ୍ଟର ଯାଇଥିଲି ମ୍ୟାମ। ସାଙ୍ଗରେ ମୁଁ ଟାଇପିଙ୍ଗ କଲି ମ୍ୟାମ କ୍ଲାସ କରୁଥିଲେ। ତାପରେ ମ୍ୟାମ। ସାଙ୍ଗରେ ଆମେ ସମସ୍ତେ ଯାଇ ବସିକି କଥା ହେଇଦୁ କଥା ହେଇକି। ମଜା ଥଟା ହେଲୁ ହେଇକି ସେ ଆସିଲୁ ଆଉ ଆସିକି ଗୁପଚୁପ ଖାଇଲୁ ଗୁପଚୁପ ଖାଇକି ଘରକୁ ଆସିଲୁ ଘରକୁ ଆସିକି ଏଇ ଆସି ବିରିୟାନୀ ତିଆରି କରିଥିଲେ ବିରିୟାନୀ ଖାଇଲୁ।
ହଁ।
କି ମୋତେ ମେହେନ୍ଦୀ ଲଗେଇବା ପାଇଁ ମୋ ପାଖରେ ଦିଇ ତିନିଟା ଝିଅ। ପିଲା ଆସିଛନ୍ତି।
ହୁଁ ହୁଁ। ତ ମେହେନ୍ଦୀ ଲଗେଇ ଦଉଛ।
ହଁ ମତେ ମେହେନ୍ଦି ଲଗେଇବା ପାଇଁ ଆସୁଛି।
ମୁଁ କେବେ ଯିବି ଦେଖିବା ମୋର ଲଗେଇ ଦବ।
ହଁ ହଁ ଆସିବ ମୁଁ ଲଗେଇଦେବି।
ମୁଁ ନେଇକି ଯାଇଥିବି ମେହେନ୍ଦି ହେରିକା।
ହଁ ହଁ ଲଗେଇଦେବି। ଆଉ ତ ତମ ସେଠି ବାହାଘର ବାହାଘର କିଛି ନାହିଁ।
ବାହାଘର ଅଛି ଗୋଟେ ଉଣେଇଶି ତାରିଖରେ ଅଛି। ଆମର ଜଣେ ବନ୍ଧୁ ଜଣେ ବନ୍ଧୁଙ୍କର ହଁ ସମସ୍ତେ। ଫ୍ୟାମିଲି ସବୁ ପରିବାର ଯାକ
ହଁ
ଉଣେଇଶି ତାରିଖ ଅଛି
କୋଉ ଡ୍ରେସ ଟା ପିଧିବ କୋଉ ଡ୍ରେସ ଟା ଶାଢୀ ପିନ୍ଧିବ
ପିନ୍ଧିକି ଯିବି ମୁଁ ବୋହୂ ହେଇଗଲିଣି ନା ଆଉ ଗାଁ ରେ ଡ୍ରେସ୍ ପିନ୍ଧିବା ଅଲ୍ଲଉନାହିଁ ହ ହ ହ ଶାଢୀ ସମସ୍ତେ ପିନ୍ଧନ୍ତି ଆଉ ହଁ ବାହାରେ ଯିଏ ସମସ୍ତେ ସମସ୍ତେ ରହିଲେ ସମସ୍ତେ
ତମକୁ ଦେଖିଥିଲି ଭଲ ଭାବରେ ତମ ମୁହଁ ଦେଖି ଦେଖପାରିଲିନି ଦେଖିଛି ତମେ ମୁହଁ ଦେଖିଛି ଭଲ ଭାବରେ ଦେଖିପାରିନି ତମେ ବ୍ଲୁ କଲର ଅସମନି କଲର ର ଶାଢୀ ପିନ୍ଧିଥିଲ ସ୍କାଏ କଲର ଦେଖିଥିଲେି ହଁ ମତେ ସାଙ୍ଗ ମତେ ଦେଖେଇଥିଲେ ଦେଖ ଦେଖ ମୁଁ ଆମେ ଆଙ୍କ ସାଙ୍ଗରେ କ୍ଲାସ କରୁଥିଲୁ ତୁ ପଢେଇଗଲେ ତମ ମୁହଁ ଦେଖି ପାରିଲେନି
ହୁଁ ହୁଁ ହୁଁ ଅ ବୋଉ ତମକୁ ମାନେ ମୋର ଏତେ ଆଉ ଖଆଲ ନାହିଁ କି ତମେ ଆସ ବୋଲି ନହେଲେ ମୁଁ ସେଠି ତ ସେଠି ବସିଲି ବସିକି କଥା ହେଲି ମ୍ୟାାମଙ୍କ ସହିତ ତାପରେ ଆ ପୁରା ହଜବେଣ୍ଡ ଆସିଥିଲେ କଥା ହେଇକି ପଳେଇ ଆସିଲି ଆଉ ସେତିକି
ହୁଁ କ୍ଲାସ କରିକି କଥା ହେଇକି ପଳେଇ ଆସଥିବ।
ହୁଁ।
ହୁଁ ଆଉ। ଆଉ ସମସ୍ତଙ୍କ ଘରେ ଦେହ ଭଲ ଅଛି? ତମ ଝିଅଙ୍କ ଝିଅଙ୍କ?
ସମ
ସି ସିଏ କଣ କରୁଛି?
କିଏ?
ତମ ଝିଅ?
ସେ ଅଛି ଶୋଇଛି।
ହୁଁ। ଆ ଆଜି ତମେ ଶୋଇନ?
ନା ମୁଁ ଦିପହ ରେ ଶୋଉନ କେବେହେଲେ ମତେ ଭଲ ଲାଗେନା।
ମତେ ବି ଭଲ ଲାଗେ ନା ଶୋଇ ଶୋଇଗଲେ ରା ତିରେ ନିଦ ଆସୁନି।
ନାଇଁ ମାନେ ରାତି ବାରଟା ଗୋଟେ ପର୍ଯ୍ୟନ୍ତ ନିଦ ଲାଗିବନି।
ନା ହୁଁ ବିଲକୁଲ ବି ନିଦ ନ ଆସିବନି। ହୁଁ ଆଉ ସକାଳେ କଣ ତିଆରି କରିଥିଲେ?
ହୁଁ ସକାଳେ ଚୁଡା ସନ୍ତୁଳା।
ହୁଁ। ଆଉ ବର୍ଷ ସବୁ ସେଠି ରେ ପଡୁଚି? ଏଠି ଏଟା ବି ତ ଏବେ ବର୍ଷା ଉଠିକି ଆସ ଆସିଲାଣି। ତା ତମ ଆଡେ ମାନେ ଖରା ହେଇଛି କି ବର୍ଷା ଉଠେଇଲାଣି?
ବର୍ଷା ହେଇଚି।
ହୁଁ ଏଠି ବର୍ଷା ଉ ଠେଇକି ଆସିଲାଣି।
ହଁ।
ହୁଁ। କଣ କରୁଛ ସେଟା?
ଗରମ ଲାଗୁଛି ଏଠି ଆଉ।
ହୁଁ ନାଇଁ ମୁଁ ତ ବସିଛି ବହୁତ ଭଲରେ। ଆଉ ସେମାନେ ମେନ୍ ମେହେନ୍ଦି ଲଗଉଛନ୍ତି।ମୋର ଆଉ ଗୋଟେ ସିଷ୍ଟର ଅଛି ମୁଁ ତ ତମ ସାଙ୍ଗରେ କଥା ହଉଛି ମୁଁ ତ ଲଗେଇ ପାରିବିନି ମୋର ଆଉ ଗୋଟେ ସିଷ୍ଟର ଅଛି ସେ ମେହେନ୍ଦୀ ଲଗଉଛି ବସିକି।
ହ ହଁ।
ସାନ ମା ଙ୍କ ଝିଅ ଟା ଲଗଉଛି। ମା ମୋର ଏତି ସିଏ ବହୁତ କ୍ୟୁଟ ଲାଗୁଛି ଲୋକଟି ଏ ମୁଣ୍ଡ ଚୁ କଟିଙ୍ଗ କରି ନେଇେଛି ପୁଅ ପୁଅଙ୍କ ଭଳିଆ ସେଇଟା ବହୁତ ଭଲ ଲାଗୁଛି ସେ ଚୁଟି ରେ ମୋ ମାଆଙ୍କ ପାଖରେ ଯାଇକି ଦେଖେଇଲା ମମ ମମ ଦେଖନ୍ତୁ ମୋର ଚୁଟି କେମିତି ଲାଗୁଛି? ଦେଖେଇକି ତା ମେହେନ୍ଦି ଲଗଉଛି। ବସିକି
ଓ ହୋ। ଆଉ ତମେ ଜୁଏଲରୀ ହରିକା କିଣିଲଣି ରଜ ପାଇଁ? ହ୍ୟାଲୋ।
ହଁ।
ହେଲା ସୁୁୁଭୁନି ର ହଁ ଶୁଭିଲା ଶୁଭିଲା ନେଟୱର୍କ୍ ପଳେଇ ଯାଉଛି ହଁ ଶୁଭିଲା କୁହ?
ମୁ କହିଲି ପାକିସ୍ତାନ ଡିଜାଇନ ଭଳିଆ ଗୋଟେ କାନ କାନଫୁଲ କିଣିଛି ଆଉ ଡ୍ରେସ ଗୋଟେ ଗାଉଣ୍ଟ କିଣି ନେଇଛି। ଆଉ କଣ ରଜରେ ଡୋଳି ସବୁ ସେଠାରେ ଲାଗିଯାଇଛି? ମୁଁ ମୁଁ ଆମ ମ୍ୟାମ୍ ମୁଁ ଦେଖୁଥିଲି ମୋ ମ୍ୟାମ ବସିକି ଝୁଲୁଥିଲେ ତାଙ୍କର ବି ଡୋୋଲି ଲାଗିଯାଇଛି ସେ ତେ ମ୍ୟାମ୍ କହିଲେ ମୁଁ ଗୋଟେ ଆ ଆମେ ଆମ ରଜ ଦିନ ସେଟାରେ ପୁରା ସଜେଇବୁ ଗୋଟେ ଦିନ ପରେ ମୁ ଗୋଟେ ଦିନ ହେବ ଆଉ ରଜର ଗୋଟେ ଦିନ ଥିବ ମୁଁ ଭଲ ଭାବରେ ସେ ଡୋଳି ଟା ସଜେଇବୁ ମ୍ୟାମ୍ ବସିକି ଝୁଲୁଥିଲେ ମୁ ଭିଡିଓ କରିକି ଆଣିଥିଲେ ଆମେ ସମସ୍ତେ ଦେଖିଲୁ। ଦେଖିକି ମତେ ବହୁତ ମଜା ଆସେ ମୁଁ ବି ଏମିତି ଚେ ଡୋଲିରେ ଝୁଲିବାକୁ ମତେ ମନେ ହଉଛି ଭୋ
ହଁ।
ତମକୁ ମେହେନ୍ଦି ଲଗେ଼ଇ ଆସେ?
ହୁଁ ମୁଁ ଲଗାଏ ବହୁତ ଲଗାଏ କିନ୍ତୁ ଏବେ ଆଉ ଲଗଉନି। ମାନେ ମୁଁ ନିଜେ ନିଜେ ଲଗେଇଦେବି କିନ୍ତୁ ମୋର ହଉଛି ପେଣ୍ଟିଙ୍ଗ ଆଉ ଆଉ ମାଗାଜିନ୍ ପଢିବା ଆଉ ପଢିବା ଗପ ପଢିବା ଏଗୁଡା ସବୁ ଆଉ। ପଢାପଢି ଉପରେ ମୋର ବହୁତ
ବହୁତ ଭଲ ଲାଗେ ଯେ ଇଏ କରିବା ଡ୍ରଇଂ କରିବା ତମେ କ୍ କୋଉ କୋଉ ଟାଇପ ର ଡ୍ରଇଂ ଶିଖିଛ ମାନେ ଗାଁ ବନେଇବା?
ହୁଁ ସେ ପିନିରି ଗାଁ ଆଉ ମାନେ ଛୋଟ ଛୁଆ ମାନେ ଯୋଉମାନେ ମାନେ
କରୁଥିବେ
ହଁ ସେ ସେଗୁଡା ତ ମୁଁ ବନେଇନି ହଁ ସେଗୁଡା ମୁଁ କରିନି। କିନ୍ତୁ ମାନେ ସଟ ସଟ ଶିଖିଛି ମାନେ ଛୋଟ ଝିଅ ମାନେ ବଡ ଆମର ଝିଅ ଯୋଉ ମାନେ
ନା ମୁଁ ମୁଁ ଆଁ। ମୋ ସ୍କୁଲରେ କମ୍ପିଟିସନ୍ ହେଇଥିଲା କବାଡ଼ି ମାନେ ସବୁ ଖେଳର ଉମ୍ କିଏ ଭଲ ଡ୍ରଇଂ କରିପାରିବ କି? ଖେଳିବା ଖେଳୁଥିବେ ପିଲାମାନେ ମୁଁ କ କବାଡ଼ି କରିଥିଲି ଆଉ ଗୋଟେ ଝିଅ କରିଥିଲା ଅମ୍ କଣ କରିଥିଲା ସେ ସେ ଖେ ଉମ୍ ଗୋଡ଼ା ଗୋଡି ଯୋଉ ଖେଳୁଛନ୍ତି ସେ କରିଥିଲା ଗୋଟେ ବଲ୍ ବ୍ୟାଣ୍ଡ କରିଥିଲା ସେ କଲର ବି ଭଲ ଭାବରେ ଦେଲେ ହିଁ ଭଲ ଲାଗିବ ଭଲ ଭାବରେ ଦେଇଥିଲେ ମୁଁ ହେଇଥିଲି ଥାର୍ଡ ହେଇଥିଲି ଆଉ ଗୋଟେ ଝିଅ ସେ ଭଲରେ କଲର ଦେଇଥିଲା ସେ ସେକେ ଫାଷ୍ଟ ହେଇଥିଲା ସେକେଣ୍ଡ ହେଇଥିଲା ଏମିତି ହେଇଥିଲା ଆମ ସ୍କୁଲରେ କବାଡ଼ି କମ୍ପିଟିସନ ହେଇଥିଲା। ଏ ସେକ୍ସନ ବି ସେକ୍ସନ ସେଟା ବହୁତ ମଜା ଆସୁଥିଲା। ସେମାନଙ୍କର ଫାଷ୍ଟ ଆମେ ଆମର ମାନେ କହିଲେ ସାତ ସାତ ଜଣ ହେଇଯାଅ ଆମେ କ ଆମ ସେକ୍ସନ ରେ ପିଲାମାନୋନେ କବାଡି ଖେଳିଲେ ମୁଁ ଥିଲେ। ଉମ୍ ଯିଏ ଭଲ ଖେଳୁଥିଲା। ତାର ଦେହ ଭଲ ହେଇଗ ଦେହ ଖରାପ ହେଇଯାଇଥିଲା ଆଉ ତାପରେ ମୁଁ ତାର ମୋର ବହୁତ ଭଲ ଖେଳୁଥିଲେ ଆଉ ଯୋଉ ସାଙ୍ଗ ମାନ ଥିଲେ ସେ ସାଇଟ ରୋଲ କରୁଥିଲେ ଆମେ ଯେମି ଧରିଦବୁ ସି ଆସିକି ପ ପଶିଯିବେ ଧରିବା ପାଇଁ ତାଙ୍କୁ ଏମିତି ଏମିତି କି ଆମେ ହାରି ଯାଇଥିଲୁ। ଏ ସେକ୍ସନ ବି ସେକ୍ସନ ଠାରୁ ଆମେ ହାର ଯାଇଛୁ। ଥିଲୁ। ତାଙ୍କ ଟିମ ରେ ବହୁତ ତଗଡା ତଗଡା ଥିଲେ ଟି ମେମ୍ବର ସବୁ। ସେ ଆମକୁ ଗୋଟିଏ ଧରିଲେ ଆମେ ଚିପା ହେଇଯିବୁ।
ହୁଁ ହୁଁ ହୁଁ। ପୁରା ମୋଟା ମୋଟା
ହୁଁ ଗୋଟେ ଧର ଆମେ ତାଙ୍କୁ ଧରି ପାରିଲୁନୁ ଜମା ଗୋଟେ ଥର ବି ଧର ଆଉ ତିନି ଥର ହେଲା ଗ ସରିଗଲା ଡ୍ରାଏ ହେଇଗଲା। ସେ ଜିତିଗଲେ ଆମେ ହାରିଗଲୁ।
ହଁ ହଁ।
ଆଉ କଲେଜରେ ଯେବେ ଇ ହେଇଥିଲା ଇଏ ସ୍ପିକିଂ ଆମେ ଖେଳିୁଥିଲୁ ସାରା ଆଲେ
ହଁ ହଁ
ଦିଟା ଗୋଡ଼ରେ ଡିଅ ଆଉ ଦିଟା ଗୋଡ଼ରେ ଡେଇଁଲେ ହାରିଗଲୁ ଦଶ
ହ ହଁ
ଯଉ ଦଶଟି ଟା ମିଲେଇଟ ହେଲେ ନା ଗଲୁ ସେଇଟା ଆଉ ତମେ ସ୍କୁଲରେ ଖୋ ଖୋ ଖେଳୁନଥିଲ ମୁଁ ଦୌଡରେ ସେଟ ମୁ ଏ ଗୋଟେ କ୍ଲାସ ରୁ ନେଇକି କଲେଜ ପର୍ଯ୍ୟନ୍ତ ଦଳା ରେସରେ ମୁଁ ଫାଷ୍ଟ ହେଇଥିଲି କଲେଜରେ ତ ମୁଁ ନେଲିନି ସ୍କୁଲରେ ହ ଫଷ୍ଟ ମୁଁ ସବୁ ଫାଷ୍ଟ ଅଛି ଦଳା ଦେଶ ଟା
ହଁ ହଁ
ଆଉ ତମେ କୋଉ କୋଉ ଖେଳରେ ହଁ ସବୁଟିେଟ ଅଛି ଖେ
ଏନ୍ତିଙ୍ଗରେ ଆ ସେଇଥିଲଲି ଗୋଟେ ଦିଇଟା ପ୍ରଣ୍ଟିଂରେ ଭାଷ ଥିଲି ଆଉ ଗୋଟେ ମୋ ଖେଳରେ ଏତେ ଭଲ କିନ୍ତୁ ପେଣ୍ଟିଙ୍କ ରେ ଆଉ ହେଲୋ ଆଉ ସ୍କୁଲ୍ ରେ ଫାଷ୍ଟ ହେଇଥଲି ପାଠ ପଢା ରେ ଆଉ କଲେଜ ରେ ମତେ ାନ ପାଠ ପଢ଼ାରେ ବେଶ ସେ ଭାଇ
ହଁ ମୁଁ ମେଟ୍ରିକ ରେ ଫାଷ୍ଟ ହେଇଥିଲି
ହ ହଁ ଆ ସତିବେଳେ
ମଟ୍ରିକରେ ବ ବହୁ ଡର ମଡୁଥିଲା ମାନେ ଫାଷ୍ଟ ଆମେ ଅଲଗା ଜାଗାକୁ ସ୍ଲ କ ଗଲୁବା ପାଇଁ ସେ ବହୁତ ଡର ମଡୁଥିଲା କୋି ପେପର ଦେଖିକି ଭଲ ଲାଗିଲା ସବୁ ଆନ୍ସର ଆସୁଥିଲା ପ ପଢିକି ଆମେ କେତେ ଦିନ ପର୍ଯ୍ୟନ୍ତ ପଢୁଥିଲୁ ସବୁ ଆନ୍ସର ଆସିଲେ ସାଇନ୍ସ ଏକ୍ସଜାମରେ ଡ୍ରାଇଂ ସବୁ ପୁଥିଲା ସେଇଟାେ ବହୁତ ମନ ଅ ସବୁ ମନେ ରଖି ଦେଇେଇଥିଲି
ହଁ ହଁ ତମର ବହୁତ ମେମୋରି ପାୱାର ଆଉ ହୁଁ
ହୁଁ
ମେମୋରି ମନେ ରଖୁଛ ବହୁତ ଆଉ
ହୁଁ